ନମସ୍କାର। ହାଲୋ
ଟିକେ ଜୋରରେ କହ, ଶୁଭୁନି?
ହାଲୋ,
ହଁ ଏବେ ଶୁବିଲା କ୍ଳିଅଉ।
ନମସ୍କାର।
ନମସ୍କାର କଣ କରୁଛ? ଏଇ ବସଥିଲି ଆଉ ଆପଣ?
ମୁଁ ବି ସେଇ ବସିଥିଲି।
ହୁଁ ହୁଁ।
ଆଉ ତମର ଏଇ ବର୍ଷ ରଜ କେମିତି କଟିଲା? ହ୍ୟାଲୋ।
ହ୍ୟାଲୋ।
ତମର ରଜ ଏଇବର୍ଷ କେମିତି କଟିଲା?
ଭଲ।
ଆଉ ଆମେ କେତ କିଛି ର ଆମେ କିଛି ରଜ ଭଳି ପର୍ବ ବିଷୟରେ କଥା ହେଇପାରିବା?
ହୁଁ। କହୁନାହାନ୍ତି।
କହିଲ ଦେଖି ରଜ ପର୍ବର ପରମ୍ପରା ବିଷୟରେ କିଛି?
କଣ?
ରଜପର୍ବର ପରମ୍ପରା ବିଷୟରେ କିଛି କୁହ?
ମାନେ କଣ? କେତେ ଦିନ ରଜ ପାଳନ କରାଯାଏ? କେମିତି କଣ?
ହୁଁ। ରଜ ପର୍ବର ପରମ୍ପରା ଓ ଉତ୍ପତ୍ତି ବିଷୟରେ କିଛି କୁହ।
ରଜ ପର୍ବ ରଜ ତିନି ଦିନି ପାଳଣ କରାଯାଏ। ନା ପାଞ୍ଚ ଦିନି ନା କଣ? ମୁଁ ଜାଣିନି ଠିକ ସେ। ରଜ ପର୍ବ ସାଧାରଣତଃ ଜ୍ୟେଷ୍ଠ ମାସରେ ଶେଷ ଦିନ ଆଷାଢ ମାସର ଆରମ୍ଭରେ ପାଳନ କରାଯାଏ। ଏହା ବର୍ଷା ଋତୁର ଆଗମନ ସମୟରେ ହୁଏ। ଏହି ସମୟରେ ପ୍ରାକୃତିକ ନୁହଁ ଉତ୍ତନ୍ନତ ଦେଖାଯାଏ ଏବଂ କୃଷି କାର୍ଯ୍ୟ ଆରମ୍ଭ ପୂର୍ବରୁ ଲୋକମାନେ ପର୍ବକୁ ଆନନ୍ଦିତର ସହ ପାଳନ କରନ୍ତି। ଏହା ତିନି ଦିନ ଧରି ଚାଲେ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ କରାଯାଏ। ଆପଣ କହିଲେ ରଜ ପର୍ବରେ ଦୋଳି ର ଗୁରୁତ୍ଵ ମାନେ ଦୋଳି ବିଷୟରେ। ହ୍ୟାଲୋ।
ହଁ, ଆଜ୍ଞା। ରଜ ପର୍ବ ଦୋଳି ଖେଳିବା ଏକ ପ୍ରମୁଖ ଆକର୍ଷଣ ଅଟେ। ବିଶେଷ କରି ଝିଅମାନେ ଓ କିଶୋରୀମାନେ ଦୋଳିରେ ଝୁଲି ଆନନ୍ଦ ଉପଭୋଗ କରନ୍ତି। ଦୋଳି ରଜ ପର୍ବର ଉଲ୍ଲାସ। ଉତ୍ସାହ ଓ ମନୋରଞ୍ଜନର ପ୍ରତୀକ। ଗାଁ ଓ ସହରର ଦୁଇଟିରେ ମଧ୍ୟ ରଜ ଅବସରରେ ଦୋଳି ବନ୍ଧାଯାଏ। ଏହା ପର୍ବର ରୂପକୁ ଆହୁରି ସୁନ୍ଦର ଆକର୍ଷଣ କରେ। ଆପଣ କହିଲେ ରଜ ପର୍ବ କେଉଁ କେଉଁ ପିଠା ପ୍ରସ୍ତୁସ୍ଥ କରାଯାଏ?
ରଜ ପର୍ବରେ ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ। ପୋଡ଼ ପିଠା, ମଣ୍ଡାପିଠା, ଆରିସା ପିଠା, ଚକୁଳି ପିଠା ଇତ୍ୟାଦି ଏହି ପର୍ବରେ ହୁଏ। ପ୍ରସିଦ୍ଧ। ବିଶେଷ କରି ପୋଡ ପିଠା କୁ ରଜ ପର୍ବର ମୁଖ୍ୟ ଖାଦ୍ୟ ବୋଲି ମନାଯାଏ। ପରିବାରର ସମସ୍ତେ ମିଶି ଏହି ପିଠା କୁ ଆସ ସ୍ଵାଦ ନିୟନ୍ ଏଠାରେ ପରିବାର ହିଁ ପାରିବାରିକ ଆନନ୍ଦ ଏକ ତାକୁ ବଢାଏ। ରଜ ପର୍ବର ନାରୀତ୍ବର ପର୍ବ କିପରି? ହାଲୋ।
ହାଲୋ।
ରଜ ପର୍ବ ନାରୀତ୍ବର ପର୍ବ କିପରି?
ଆପଣ କୋଉଠି ଅଛନ୍ତି କି ଗହଳି ବୋଧେ ଶୁଭୁଛି? ବେଶୀ ଭଲସେ ଶୁଭୁନି ଆପଣଙ୍କ କଥା।
ହଁ ଟିକେ ଗହଳି ଅଛି। ହାଲୋ।
ହାଲୋ।
ରଜ ପର୍ବ ନାରୀତ୍ଵ ପର୍ବ କିପରି ଏବେ ଶୁଭିଲା?
ନାଇଁ।
ରଜ ପର୍ବ ନାରିତ୍ଵର ପର୍ବ କିପରି ମାନେ କଣ ପାଇଁ ମନାଯାଏ?
ରଜ ପର୍ବକୁ ନାରୀତ୍ଵର ପର୍ବ ବୋଲି କୁହାଯାଏ କାରଣ ଏହାର ମୂଳ ଭାବନା ହେଉଛି ନାରୀର ସୃଜନଶୀଳତା ଓ ମାତୃତ୍ୱର ସମ୍ମାନ ପୃଥିବୀକୁ ନାରୀ ଭାବରେ ମନେକରି ତାଙ୍କ ମାତୃତ୍ଵର ସମ୍ମାନ।
ହଁ
ମର। ପୃଥିବୀକୁ ନାରୀ ଭାବରେ ମନେକରି ତାଙ୍କ ଋତୁମତୀ ଅବସ୍ଥାର ସମ୍ମାନ କରାଯାଏ। ଝିଅମାନେ ଏଇ ପର୍ବରେ ବିଶେଷ ସମ୍ମାନ ଓ ଆନନ୍ଦ ପାଆନ୍ତି ସେମାନଙ୍କୁ ନୂଆ ବସ୍ତ୍ର ଅଳକ୍ ପାନ ଇତ୍ୟାଦି ଦିଆଯାଏ ଏହିପରି ରଜ ପର୍ବ ନା ଶରୀରର ମର୍ଯ୍ୟାଦା ଓ ମହତ୍ଵକୁ ପ୍ରକାଶ କରେ। ଆପଣ କହିଲେ ରଜ ପର୍ବରେ ଚାଷ କାମ ବନ୍ଦ ରଖାଯାଏ କାହିଁକି?
ରଜ ପର୍ ରଜ ପର୍ବରେ ପୃଥିବୀକୁ ଋତୁମତୀ ନାରୀ ଭାବରେ ମନେ କରାଯାଏ। ଏହି ସମୟରେ ତାକୁ ବିଶ୍ରାମ ଦେବା ପାଇଁ ଚାଷ କାମ ମାଟି ଖୋଳିବା ଓ ହଳ ଚଲାଇବା କାମ ଭଳି ବନ୍ଦ କରାଯାଏ ଏହା ପ୍ରକୃତି ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରତିକ ଏହି ପରମ୍ପରାକୁ ଓଡିଶାର କୃଷି ଭିତ୍ତିକ ସଂସ୍କୃତି ଓ ପ୍ରକାଶ କରେ। ଆପଣ କୁହନ୍ତୁ ବାସୁମତୀ ସ୍ଥାନ କଣ?
ରଜ ପର୍ବରେ ଶେଷରେ ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ କରାଯାଏ। ଏହି ଦିନ ପୃଥିବୀ ମାତାଙ୍କୁ ପବି ଜଳ ହଳଦୀ ଚନ୍ଦନ ଇତ୍ୟାଦି ପୂଜାକରାଯାଏ ଘର ତା ଶିରପୁଆ କିମ୍ବା ପୃଥିବୀର ପ୍ରତୀକକୁ ସ୍ନାନ କରାଯାଏ। ଏହା ମାଧ୍ୟମରେ ପୃଥିବୀ ପ୍ରତି ଭକ୍ତି ଓ ଶ୍ରଦ୍ଧା ପ୍ରକାଶ ପାଏ ବସୁମତୀ ସ୍ନାନ ରଜ ପର୍ବର ଏକ ଗୁରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆପଣ କହିଲେ ରଜ ପର୍ବର ରଜ ଗୀତର ଭୂମିକା କଣ?
ଆ ରଜ ପର୍ବରେ ରଜ ଗୀତ ଗାଇବା ଏକ ପ୍ରାଚୀନ ପରମ୍ପରା। ଏହି ଗୀତମାନଙ୍କର ପ୍ରେମ ପ୍ରକୃତି ଆନନ୍ଦ ଓ ଗ୍ରାମୀଣ ଜୀବନର ହେଉଚି ଚିତ୍ର ଦେଖାଯାଏ। ଝିଅମାନେ ଦୋଳିରେ ଝୁଲି ଝୁଲି ରଜ ଗୀତ ଗାଇ ପୂର୍ବକୁ ଆନନ୍ଦମୟ କରନ୍ତି। ଏହି ଓଡ଼ିଆ ଲୋକ ସାହିତ୍ୟ ଓ ସଂସ୍କୃତି ଏକ ସୁନ୍ଦର ଅଂଶ। ନାଚ ଗୀତ ପର୍ବର ଉତ୍ସାହକୁ ଆହୁରି ବଢାଇ ଦେଇଥାଏ। ଆପଣ କୁହନ୍ତୁ ରଜ ପର୍ବ ସାମାଜିକ ଏକତାକୁ କିପରି ବଢ଼ାଏ?
ରଜ ପର୍ବ ସମସ୍ତଙ୍କୁ ଏକତ୍ର କରିବାର ଏକ ପର୍ବ ଏହି ସମୟରେ ପରିବାର ପଡ଼ୋଶୀ ଓ ସମ୍ବନ୍ଧୀୟମାନେ ମିଶି ଖାଇବା ଖେଳିବା ଓ ଗି ଗୀତ ଗାନାର ଆନନ୍ଦ ଉଠାନ୍ତି ଛୋଟ ବଡ଼ ସମସ୍ତେ ଏହି ପର୍ବରେ ଅଂଶଗ୍ରହଣ କରି। ଏହା ମାଧ୍ୟମରେ ଭାଇଚାରା ସ୍ନେହ ଓ ସାମାଜିକ ସମ୍ପର୍କ ମଜବୁତ ହୋଇଥାଏ। ତେଣୁ ରଜପର୍ବ ସାମାଜିକର ଏକତା ଏକ ସୁନ୍ଦର ପ୍ରତୀକ ଅଟେ। ଆପଣ କହିଲେ ରଜ ପର୍ବରେ ପିନ୍ଧାଯାଉଥିବା ନୂଆ ବସ୍ତ୍ରର ମହତ୍ତ୍ଵ କଣ?
ରଜ ପର୍ବରେ ନୂଆ ବସ୍ତ୍ର ପିନ୍ଧିବା ଏକ ଆନନ୍ଦମୟ ପରମ୍ପରା। ବିଶେଷ କରି ଝିଅ ମାନେ ଓ ମହିଳା ମାନେ ନୂଆ ଶାଢୀ, ଫ୍ରଗ଼ କିମ୍ବା ପୋଷାକ ପିନ୍ଧନ୍ତି। ଏହି ପର୍ବର ଉତ୍ସବ ମୟ ମନୋ ଭାବକୁ ପ୍ରକାଶ କରି ନୂଆ, ପୋଷା ତ ଖୁସି ଓ ସମ୍ମାନ ନୂତନ ଆରମ୍ଭର ପ୍ରତୀକ ହୋଇଥାଏ। ଏହି ରଜ ପର୍ବର ରୂପ ଆନନ୍ଦକୁ ଆହୁରି ବଢାଇଥାଏ। ସେଥିପାଇଁ ନୂଆ ବସ୍ତ୍ର ପିନ୍ଧନ୍ତି। ଆପଣ କୁହନ୍ତୁ ରଜ ପର୍ବରେ ପାନ ଖାଇବାର ପରମ୍ପରା ବିଷୟରେ।
ରଜ ପର୍ବରେ ପାନ ଖାଇବା ଏକ ପ୍ରଚଳିତ ପରମ୍ପରା ଅଟେ। ବିଶେଷ କରି ଯୁବତୀ ଓ ମହିଳା ମାନେ ରଜ ଅବସରରେ ପାନ ଖାଆନ୍ତି। ଏହା ପର୍ବର ଆନନ୍ଦ, ଅତିଥି ଓ ସତ୍କାର ଓ ସାମାଜିକ ମିଳନର ପ୍ରତୀକ। ଘରେ ଅ ଅତିଥି ଆସିଲେ ସେମାନଙ୍କୁ ପାନ ଦେଇ ସ୍ଵାଗତ କରା ଯାଇଥାଏ। ଏହି ପରମ୍ ଉପ ରାସ ଓଡ଼ିଆ ସଂସ୍କୃତିର ଏକ ମଧୁର ଅଂଶ ଅଟେ। ଆପଣ କୁହନ୍ତୁ ରଜପର୍ବ କୃଷି ସହ କିପରି ଜ- ଜଡ଼ିତ?
ରଜ ପର୍ବ ଓଡିଶାର କୃଷି ଭିତ୍ତିକ ଜୀବନ ସହ ଗଭୀର ଭାବେ ଜଡ଼ିତ। କାରଣ ବର୍ଷା ରିତୁର ଆରମ୍ଭ ସମୟରେ ଏହି ପର୍ବ ପାଳନ କରାଯାଏ। ଯାହା ଚାଷ କାମ ପୂର୍ବର ଏକ ବିରମ ସମୟ। ଏହି ସମୟରେ ଚାଷୀ ମାନେ ମାଟିକୁ ମା ଭାବେ ପରେ ମାନେ କରି ତାକୁ ବିଶ୍ରାମ ଦେଇଥାନ୍ତି। ଚାଷ ଫଳ ଚାଷ ଓ ଖୋଳା ଖୋଳି କାମ ବନ୍ଦ ରଖାଯାଏ। ଏହା କୃଷି ଓ ପ୍ରକୃତି ପ୍ରତି ଓଡିଆ ମାନଙ୍କର ଆଦରକୁ ପ୍ରକାଶ କରେ। ଆପଣ କହିଲେ ରଜ ପର୍ବରେ ଅଳ ତା ଲଗେଇ ବାର ମହତ୍ୱ
ରଜ ପର୍ବରେ ଝିଅମାନେ ଓ ମହିଳାମାନୋନ ପାଦରେ ଅଳତା ଲଗାନ୍ତି, ଏହା ସୌନ୍ଦର୍ଯ୍ୟ ଶୃଙ୍ଗାର ଓ ଉତ୍ସବମୟ ମନୋଭାବର ପ୍ରତୀକ ଅଟେ। ରଜ ଅବସରରେ ନୂଆ ବସ୍ତ୍ର ସହ ଅଳତା ଲଗାଇବା ଏକ ପୁରୁଣା ପରମ୍ପରା। ଏହା ନାରୀ ମାନଙ୍କ ଆନନ୍ଦ ଓ ମର୍ଯ୍ୟାଦାକୁ ଅଧିକ ସୁନ୍ଦର ଭାବରେ ପ୍ରକାଶ କରେ। ରଜା ପର୍ବର ଶୃଙ୍ଗାର ମୟ ପରିବେଶ ଅଳତାର ଗୁରୁତ୍ୱ ଅଧିକ ବଢ଼ାଏ। ଆପଣ କହିଲେ ରଜ ପର୍ବ ର ଘରୋଇ ପରିବେଶ କିପରି ଥାଏ?
ରଜ ପର୍ବରେ ଘରେ ଘରେ ଆନନ୍ଦ ଓ ଉତ୍ସବର ପରିବେଶ ଦେଖାଯଏ। କାରଣ ଘରକୁ ସଫା ସୁତୁରା କରାଯାଏ। ଏବଂ ପିଠାପଣା ପ୍ରସ୍ତୁତ କରାଯାଏ। ପରିବାରର ସଦସ୍ୟ ମାନେ ନୂଆ ବସ୍ତ୍ର ପିନ୍ଧିଥାନ୍ତି। ଓ ଗପ କରନ୍ତି ଆନନ୍ଦ ନିଅନ୍ତି। ଝିଅମାନେ ଦୋଳି ଖେଳନ୍ତି ଓ ଗୀତ ଗାଆନ୍ତି, ଏଭଳି ରଜ ପର୍ବ ପରିବେଶକୁ ଖୁସି ଓ ସ୍ନେହ ତାର ପରିବେଶ ସୃଷ୍ଟି କରିଥାଏ। ଆପଣ କହନ୍ତୁ ରଜ ପର୍ବ ଓ ଲୋକ ସଂସ୍କୃତିର ସମ୍ପନ୍ନ ବଣ ବିଷୟରେ।
ଲୋକପର୍ବ ଓଡ଼ିଶା ସଂସ୍କୃ ଓଡ଼ିଶା ଲୋକ ସଂସ୍କୃତିର ଏକ ଜୀବନ ତ ଅଂଶ ଅଟେ। ଏହାର ରଜ ଗୀତ, ଦୋଳି, ପିଠା ପଣା, ଅଳତା ପାନ ଇତ୍ୟାଦି ଲୋକ ପରମ୍ପରା ରେ ଦେଖିବାକୁ ମିଳେ। ଗ୍ରାମାଞ୍ଚଳରେ ଏହି ପ୍ର-ପର୍ବ ବହୁତ ଉତ୍ସାହ ସହ ପାଳନ କରାଯାଇଥାଏ। ଏହା ଲୋକମାନଙ୍କ ଜୀବନଶୈଳୀ ସାମାଜିକ ମିଳନ ଓ ଲୋକ କଳାକୁ ପ୍ରକାଶ କରେ, ତେଣୁ ରଜ ପର୍ବ ଓ ଓଡିଆ ଲୋକ ସଂସ୍କୃତିର ଗର୍ବ ଅଟେ ଆପଣ କହିଲେ ରଜ ପର୍ବରେ ଖେଳଧୂଳାର ଭୂମିକା କଣ?
କଣ ଅ?
ରଜ ପର୍ବରେ ଖେଳ ଧୂଳାର ପର୍ବ
ସୁୁଭୁନି କ୍ଲିୟର
ରଜ ପର୍ବରେ ଖେଳା ଧୂଳାର ଭୂମିକା କଣ?
ହୁଁ। ରଜ ପର୍ବରେ ଖେଳାଧୂଳ ଓ ମନୋରଞ୍ଜନ ବିଶେଷ ସ୍ଥାନ ରହିଛି ଝିଅମାନେ ଦୋଳି ଖେଳିବା ସହ ବିଭିନ୍ନ ପାରମ୍ପାରିକ ଖେଳ ମଧ୍ୟ ଅଂଶ ନିଅନ୍ତି। ପିଲାମାନେ ଓ ଯୁବ ମାନେ ମଧ୍ୟ ନାନା ପ୍ରକାର ଖେଳ କୁଦରେ ଆନନ୍ଦ ଉଠ ଉଠାନ୍ତି ଏହା ଶରୀରର ଓ ମନକୁ ଖୁସି ରଖିଥାଏ ଖେଳକୁଦ ରଜ ପର୍ବର ଉଲ୍ଲାସ କୁ ଆହୁରି ବଢ଼ାଇ ଦେଇଥାଏ।
ଆପଣ କହିଲେ ରଜ ପର୍ବରେ ପାରଣ ପାରିବାରିକ ସମ୍ପର୍କ କିପରି ମଜବୁତ ହୁଏ?
ରଜ ପର୍ବରେ ସମସ୍ତ ପରିବାର ସଦସ୍ୟ ଏକାଠି ହୋଇ ପର୍ବ ପାଳନ କରନ୍ତି। ମିଶି ଖାଇବା ପିଠା ପ୍ରଶୁସ୍ତି କରିବା ଆଲୋଚନା କରିବା। ଓ ଆନନ୍ଦ ଉପଭୋଗ କରିବା ଦ୍ୱାରା ପରିବାରର ସ୍ନେହ ବଢେ। ବଡ଼ମାନେ ଛୋଟମାନଙ୍କୁ ପରମ୍ପରା ଓ ସଂସ୍କୃତି ବିଷୟରେ ଶିଖାନ୍ତି। ଏହା ପରିବାର ମଧ୍ୟରେ ଭଲ ପାଇବା ସମ୍ମାନ ଓ ଏକତାକୁ ସୁଦୃଢ଼ କରେ। ତେଣୁ ରଜ ପର୍ବ ପରିବାରିକ ବନ୍ଧନର ମଜବୁତ କରେ। ଆପଣ କହିଲେ ରଜ ପର୍ବର ପରିବେଶ ସଚେତନା ସନ୍ଦେଶ ବିଷୟରେ।
ରଜ ପର୍ବ ପ୍ରକୃତି ଓ ପୃଥିବୀ ସହିତ ସମ୍ମାନ ପର୍ବ। ଏହି ପର୍ବରେ ମାଟି ଖୋଳିବା ଗଛ କାଟିବା ଓ ଚାଷ କାମ ବନ୍ଦ ରଖାଯାଏ। କାରଣ ଯାହା ପୃଥିବୀକୁ ବିଶ୍ରାମ ଦେବାର ଏକ ପ୍ରତୀକ। ଏହା ଆମକୁ ପ୍ରକୃତିକୁୁ ରକ୍ଷା କରିବା ଓ ପରିବେଶ ପ୍ରତି ସଚେତନ ହେବା ଶିକ୍ଷା ଦେଇଥାଏ ଆଧୁନିକ ସମୟରେ ମଧ୍ୟ ଏହି ପର୍ବରେ ସନ୍ଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ରଜ ପର୍ବ ପରିବେଶ ସୁରକ୍ଷା ଏକ ସୁନ୍ଦର ସନ୍ଦେଶ ଦେଖାଯାଏ। ଆପଣ କୁହନ୍ତୁ ରଜ ପର୍ବରେ ଗ୍ରାମ ଓ ସହର ମଧ୍ୟରେ ପାଳନର ତଫାତ୍ କଣ?
ଗ୍ରାମାଞ୍ଚଳରେ ରଜପର୍ବ ପାରମ୍ପରିକ ଭାବେ ବହୁତ ଉତ୍ସାହ ସହ ପାଳନ କରାଯାଏ। ଦୋଳି ରଜଗୀତ ପିଠାପଣା ଓ ଲୋକ ଖେଳ ଏକ ଏଠାରେ ବିଶେଷ ଆକର୍ଷଣ ସହରାଞ୍ଚଳରେ ମଧ୍ୟ ଏହି ପର୍ବ ପାଳନ ହୁଏ କି